ହାଲୋ।
ହା ହାଲୋ ଭାଉଚ।
ହାଁ।
ଆଉ ଖୁଡିି।
ହଁ। ହଁ ଆଉ ଏତେ ନମସ୍କାର କରନା ହୁଁ କୁହ।
ଓ ଆଉ କଣ କଣ କରୁଚ?
ହୁଁ କଁ କରିବି ବସି ଏଠି ଆଉ ତମେ?
ଏକା ବସିଚ ହୁଁ ସେମିତି ବସିଚି ଶୋଉଚି ଆଉ। ସହିତ କଥା ହେଇଚୁତ।
କଣ?
ମାମାଙ୍କ ସହିତ କଥା ହେଇଚୁ।
ମାମୁନ ସହିତ ମୁଁ କଥା ହେଉଥିଲି। ତିନ ଚାରି ଦିନି ତଳେ।
ଛା
ହୁଁ ସିଏ ତ ଗାଁ ତାଙ୍କର କ ରଜ ପାଳି ନାହାନ୍ତିପା। ତାଙ୍କେ ମରି ଯାଇଛନ୍ତି।
ହଁ ହଁ ହଁ ଏତେ କଥା ତ କହୁଥିଲେ।
ଆମେ ଦି ସଉତୁନି ନୁହେଁ ଆମେ ଦି ଭଉଣୀ।
ହଁ ସେମିତି ଆଉ କିଛି
ହଁ ଆଉ କଣ ଯେତେ ଯାହା ହେଲେବି ଥିଲ ନା ନାହିଁ ମୋର।
ଦି ଚାରି ଦିନି ତଳେ କଥା ହେଇଥିଲେ ନା। କେତେ ସମୟ ଲେଖା ଦିନରେ କଥା ହୋଉଚୁ।
ତମେ ଚାରି ଦିନି ତଳେ କଥା ହେଇଥିଲ।
ନା ନା ମୁଁ କାଲି କଥା ହେଇଥିଲି ଆଜି ମୁଁ କଥା କଥାହବ ବୋଲି ସିଏ ବେଶୀ ତ କଥା ହୋଉଥିବ ତମସହ ଦିନକୁ ସିଏ କେତେ ଟାଇମ କଥା ହୋଉଚି।
କା ସହିତ ମୋ ସହିତ। କିଛି ନାଇଁ ବହୁତ ଦିନ ପରେ ଲାଷ୍ଟ ମେସେଜ ଥିଲା ମୁଁ ଦେଖୋ କହୁଚି। ମାନେ ବହୁତ ପୂର୍ବରୁ କଥା ହେ ତାପରେ କଥା ହେଇନି। ଲାଷ୍ଟ ମେସେଜ ଥିଲା କଥା ହେଇଥି ଥିଲି ମୁଁ ସାତ ମେ ରେ କଥା ହେଇଥିଲି ତାପରେ ଯାଇକି ନଅ ଜୁନ ରେ କଥା ହେ ନଅ ଜୁନ କ ହଁ ସରି ନଅ ଜୁନ ଲାଷ୍ଟ କଥା ହେଇଥିଲି ତାପରେ ଯାଇକି ମଙ୍ଗଳବାର କଥା ହେଲି। ମୁଁ ହିଁ ଆଗୁଆଡେ ମେ
ତମେ କଥା ହୋଉଚ ଟିକେ
ହଁ ହେରା ଆମେ ଆଗରୁ ବୋହୁତ କଥା ହଉଥିଲୁ ବୋହୁତ।
ହ
ହୁଁ ହୁଁ ତାକୁ କହିଥିଲି ମୋ ପାଇଁ ଗୋଟେ ପୁଅ ଖୋଜିବାକୁ। ତାକୁ କହିଥିଲି ମୋ ପାଇଁ ଗୋଟେ ପୁଅ ଖୋଯିବାକୁ ମତେ କହୁଚି ଆଉ
ହୁ।
ମିଳିବେ ମିଳିବେ ବ୍ୟସ୍ତ ନାଇଁ ମିଳିବେ ଅପେକ୍ଷାର ଫଳ ମିଠା ହେଇଥାଏ ସି ଆଉ ଅପେକ୍ଷା କରିିପାରୁ ମତେ ତମ ମଣ୍ଟା ଦେଇଦିଅ। ମୁଁ ମନେ ମନେ କଉଛି ମୋତେ ତମ ଟା ଦେଇଦିଅ।
ହ
ଉଁ ଆଉ ତମର ଆଜି ଖାଇବାକୁ କଣ ହେଇଚି?
କଣ ତମ ଭଏସ ଟା ସ୍ଲୋ ଆସଛି?
ହ୍ୟାଲୋ ଭ ଯୋଉ ବ୍ଲୁଟୁଥ ଲଗେଇଚ କି?
ହଁ ଲଗେଇଚି ଏବେ ଠିକ ଆସିଲା?
ହଁ ଏବେ ଠିକ୍ ଏଥିଲା।
ଆଚ୍ଛା ଏଇ ଫୋନଠୁ ଟିକେ ଦୂର ହେଇଗଲା ବେଳକୁ ବୋଧେ ଶୁଭୁନି। ଫୋନ ବାଟେ ମତେ ଲାଗୁଛି ଯ ଯାଉଛି ବା ଆବାଚ୍।
କଣ ହେଇଛି ଖାଇଆକୁ?
ଖାଇଆକୁ ଆଜି କଣ ହେଇଛି ତମର କଣ ହେଇଛି?
ଆ ମୁଁଁ ଦେଖିନି ଆମର। ସେଇ ହେଇଥିବ ଆଜି ଗୁରୁବାର ଯେହେତୁ ଗୁରୁବାର ଆଜି।
ହଁ କାଲି ଆ ଅଣ୍ଡା ଖାଇଥିଲି କାଲି ମୁଁ ବନେଇଥିଲି ଏଗ୍ ଏ ଅଣ୍ଡା ଫ୍ରାଇଡ଼୍ ରାଇସ ଆଉ ଯୋଉ ଇଏ ଅଣ୍ଡା ପୁଚ୍ କ ଗ୍ରେଭି।
ନ ସେଇଟା। ସେଟା ଅଣ୍ଡା ପୋଚ୍।
ହଁ ଗ୍ରେଭି।
ହୁଁ।
ମାନେ ଅଣ୍ଡା ପୋଚ୍ ବନେଇଲେ ପୁଚ୍ ବନେଇଲି। ତାପରେ ମସଲା କରିକି ଝୋଳ କରିଦେଲି। ତା ଦେହରେ ପୋଚ ନେଇ ପକେଇଦେଲି ଯେ ମାଛ ପକାନ୍ତି ସେମିତି ତାର ଗ୍ରେଭି ଟା ଆସିଗଲା। ହୁଁ ହୁଁ ପୁରା ଶିଭିଛି ଖାଲି ଅଣ୍ଡା ଗ ଗ ଟିକିଏ ଲେଖା ତିନିଟା ତ ଏଇଟାକୁ ତାକୁ ତାପରେ ତାକୁ ଝୋଳ କରିଦେଲି। ସେଟା ଗ୍ରେଭି ହେଇଗଲା ପୁରା କଲି ଆଉ ଗୋଟେ କି ଇଏ ଦହି ପାଣି ଦହି କରିକି ଇଏ କୁହନ୍ତି ତ ଆମର କଣ ସେଟା କୁହନ୍ତି ରାଇତା।
କିଛିି
ହୁଁ ଯେତିକି ଶିଖିଛି ମାମାଠୁ ଶିଖିଛି ଶିଖିଛି ଆଉ ଯେତିକି ଶିଖିଛି କେତେକ ୟୁଟୁବ ଶି କି ଯାଏ ଆଉ କେତେବେଳେ ନହଲେ ୟୁଟ୍ୟୁବୁରୁ ନ ଶିଖିଲେ କେତେବେଳେ ଆଇଡ଼ିଆ ଖର୍ଚ୍ଚ କରି ଜାଣିଦିଏ ଆଉ।
ଆଚ୍ଛା ଯା ହଉ ଏତେ ବୁଦ୍ଧି ଅଛି ତମ ପେଟରେ।
ହୁଁ। ମୋ ପେଟରେ ପେଟେ ବୁଦ୍ଧି ସେଇଥିପାଇଁ ପେଟ ବାହାରିଲାଣି ନା ଆଉ। ବାସ୍।
ହୁଁ।
ପେଟ ପୁରା ପେଟୁ ପେଟୁ ହଁ ମୋର ନା ଖାଏ ମୋ ମୁଣ୍ଡର ସବୁ ବୁଦ୍ଧି ପେଟକୁ ପଳିଆଇଚି। ମୁଣ୍ଡ ଫୁଲ ହେଇଗଲା ଆଗ ଫୁଲ ହେଇଗଲା ପରେ ମୁଣ୍ଡରେ ରହିବା ତମ ଜାଗା କୋଉଠି ରହିବ ତ ସେ ଟିକେ ଏମତି ଲମ୍ବି ଲମ୍ବିକି ତଣ୍ଟି ଦେଇକି ପେଟ ପାଖକୁ ପଳିଆଇଚି ତ ସେଥିପାଇଁ କଣ କହିଲୁ କାଶ ହଉନି। ମାନେ ତଣ୍ଟି ଦେଇକି ଆସିଛିନା ବୁଦ୍ଧି ଗୁଡାକ ସେଥିପାଇଁ ପୁରା ସିଆ ପଶିଆ ମୋର ବୃଦ୍ଧି ହେଇଯାଇଛି ତାପରେ ଆଉ କିଛିଟା ବୁଦ୍ଧି ଯୋ ରହିଲା ସେଟା ଶିରା ପ୍ରଶୀରାକୁ ପଳେଇଛି।
ଓହୋ ସେଇଥିପାଇ ମୁଣ୍ଡରେ ଗୋବର ଅଛି ଆଉ।
ଆଉ କଣ ନା ଗୋଟେ ବୁଦ୍ଧି ଅଛି।
ଆଜ୍‌ ଆରେ ତମେ କହିଲ ନା ତମ ବୁଦ୍ଧି ସବୁ ପେଟକୁ ପଳେଇ ଆସିଛି ମୁଁଣ୍ଡରେ ତ ଖାଲି
ଆରେ ସବୁ ନୁହଁ ଓଭର ଲୋଡ ହେଇ ସାରିଲା ପରେ ଓଭରଲୋଡ ଜିନିଷ ଟା ସେଟା ପଳେଇ ଆସିଛି ପେଟକୁ ଆଉ ସିରା ପ୍ରଶୀରାକୁ।
ଆଚ୍ଛା କୋଉ କୋଉଠୁ ଆଣେଏ ଲଜୀକ ଲିସ ତ ଏଥିରେ ଏଇନକେ କ୍ଷୁଦ୍ର ମସ୍ତିଷ୍କ ରୁ ବୋଧେ ବାହାରୁଛି ମୁଁ ପା ଭାବିଲି କ୍ଷୁଦ୍ର ମସ୍ତିଷ୍କ ପୁଣି କୋଉଟାକୁ କହନ୍ତି?
କ୍ଷୁଦ୍ର ମସ୍ତିଷ୍କ ଟା କ୍ଷୁଦ୍ର ଏଇ କ୍ଷୁଦ୍ର ମସ ମସ୍ତିଷ୍କରେ ବୃହତ୍ ବୃହତ୍ ଚିନ୍ତା ଧାରା ସବୁ ଭରି ହେଇକି ପଡିଛି ତ ସେଇ ବୃହତ ବୃହତ ଚିନ୍ତାଧାରା ହେ କି ଏକ କ୍ଷୁଦ୍ର ମସ୍ତିଷ୍କ ବୄହୁତ କାୟ ମସ୍ ମସ୍ତିଷ୍କରେ ପରିଣତ ହୋଇଛି। ଏଭଳିଆ ଶୁଦ୍ଧ ଓଡ଼ିଆା ଏ ଭଳି ତ ଓଡ଼ିଆ ର
ହୁଁ।
ହେବା ପାଇଁ ଆପଣ ମାନେ ଆସିପାରନ୍ତି। ତ୍ରପଡ଼ା କଲ୍ୟାଣୀ ନଗର
ହୁଁ।
ଏମ୍ ଛ କୁ ଯୋଉଠି କି ମୋ ଘର ଶୁଭଶ ସେଠି ଅଛି ଆପଣ ମାନେ ସେଠିକି ଆସିପାରିବେ।
ଆଚ୍ଛା।
ଆରେ ତୋର କିଏ ଅଛନ୍ତି ନା ମ୍ୟାଥ କ୍ଷେତ୍ର ଉପରେ କମ୍ପ୍ୟୁଟର ୱେବ୍ ଟେକ୍ନୋଲୋଜି ଉପରେ ପଢ଼ିଥାନ୍ତୁ।
ହଁ ୱେବ ଟେକ୍ନୋଲୋଜି ଉପରେ ପଢେଇଥାନ୍ତି ଯୋଉ ସାର୍ ଟା ସେ ମତେ ପଢେଇ ଥାନ୍ତେ ତାଙ୍କର ମୋ ଟେ ଝଗଡା ହେଇଗଲା ହେଲା।
ଏ ସେଇ ସେଇ ସେର ହଁ। ଏ ପଇସା ଉଠିଥାନ୍ତା ଅନଲାଇନ ପଢେଇଥିଲେ।
ହୁଁ ଝଗଡା ହେଇଗଲା। ତାପରେ ସିଏ ସାର୍ ମତେ ଆଉ ପଢେଇଲେନି ଆଉ।
ଆଛା
ହଁ। ସଆଁ କି ପିଲା ଇଏ ମତେ କହିଲା ମୁଁ ଏତେ ପଡିଛି ସବୁ ପଡେଇ ବି। ହଲୋ ଛାଣ। ଫିଫ୍ ସେମିଷ୍ଟାର ଯାଇ ସିକ୍ସ ସେମିଷ୍ଟର ମୋର ପଳେଇଲାଣି ମୁଁ ପିସି ମାନେ ଏମିସ୍‌ କରିବା ଉପରେ ମୁଁ
ପଢେଇଵେ ବୋଲି ରେ ସଳା ସରିଇଗଲା ବି ସି ଏ ଆମେ ଏବେ ପଡ଼ିଛେ।
ଇବେ ପଢ଼ିକି କଣ କରିବି ମତେ ଆସିବ। ଉଁ ମତେ ଆସିବ ଥାଉ, ଅଧା ପଇସାରେ ଫଳ ଦରକାର ନାଇଁ ମୁଁ ପଇସା ଦେବିନି।
ଘରେ କହୁନୁ କି? ଏଇ ଯୋଉ ମୋର ଅଛି ଖୋଲିବାର ଅଛି ଗୋଟେ ଇଏଟା। କୋର୍ସ ପାଇଁ ବେଶୀ ପଇସା ଦରକାର।
କଣ କହୁଛୁ?
ଗୋଟା ଗୋଟେ ପାଠ ଟା ପଢ଼ିବାର ଅଛି କୋର୍ସ ଟା କରିବାର ଅଛି ସବକ୍ରିପସନରେ ନେବି ପଢ଼ିବି ଅନଲାଇନ ରେ ପଇସା ଦରକାର। ଚାରି ଶହ ଅନେଶ୍ୱତ ଟଙ୍କା କହିକି ପାଁସ୍ ଟଙ୍କା ନିଏ।
ଚାରିଶହ ଅନେଶତ କହିକି ପାଁଶହ ଟଙ୍କା ନେଇଆସିବି।
ହଁ।
କି ବୁଦ୍ଧି?
ଆଉ।
ପାଁସ ଟଙ୍କା ତ ମୁଁ ଆ ତ ଏମିତି ବି ଦେଇଦେବି।
ନା ନା ଏମିତି ନାଇଁ ମାଗିକି ଆଣିଲେ ସେଇଟା କଣ କହିଲୁ? ତୋ ହାତରୁ ଯିବନି ମୁଣ୍ଡ ସବୁବେଳେ ଖଟେଇବ ନାହିଁ ତ ଖାଲି ଖଟ ମୁଣ୍ଡେଇଲୁ ଆଉ। ସେଇଥିପାଇଁ କହୁଛି ମୋ ମୁଣ୍ଡରୁ ବୁଦ୍ଧି ନେ।
ହଁ, କେନ୍ଦ୍ରାପଡ଼ାରେ ରହିକି କେତେ ବୁଦ୍ଧି ହେଇଯାଇଛି ପୁଅର ଆଉ।
ଆଉ କେନ୍ଦ୍ରାପଡ଼ା ବାଘ ମୁଁ କେନ୍ଦ୍ରାପଡ଼ା ବାଘ ମୁଁ।
ଉଁ ହୁଁ ଯେଉ ବାଘ ସେ ମୋ ଆଗରେେ ଛେଳି।
ହୋଉ ମେ ଘୁଷୁରୀ।
ମୁଁ ତୋ ପ୍ରଦିମତରେ କହିଲି ନା କି ଆଉ ମୁଁ ମୁଁ ଏମିତି ଗଣ୍ଡଗୋଳ କରେ ଏମିତି ଗଣ୍ଡଗୋଳ କରେ ତମେ ଦେଖିଲେ ତମ ମୁଣ୍ଡ ଖରାପ ହେଇଯିବ ମୁଁ କହିଲି ଆଚ୍ଛା କଣଟା କେମିତି ଗଣ୍ଡୋଗୋଳ କରେ ମତେ ଟିକେ କହିଲୁ।
ସେ ଆମକୁ ବି କୁହେ ସେ କଥା। ବାକି ମୁଁ ଭାବେ ଯେ ଇଏ ଯଦି ଗଣ୍ଡଗୋଳ କରିବ ହଁ କିଛି ନାହିଁ। ଇଏ ଗଣ୍ଡ କରିବ ଆଉ ଗୋଳ କରି ପାରିବନି। ଗୋଳ କଲା ବେଳକୁ ସିଏ ଗୋଟା କନ୍ନମୂଳିଆ ଟା ପକେଇ ଦେଇଥିବ।
ବାସ୍ ବାସ୍ ମତେ ତ ଲାଗିଲା ଇଏ କଣ କହିଲୁ ପବନା ମାରୁଛି।
ମୁଁ କେବେ ଦେଖିନି ଜାଣିନି।
ମୁଁ ବି ଦେଖିନି ମୁଁ ଜାଣିନି ମତେ ବିଶ୍ୱାସ ହୋଉନି ମୁଁ କଣ କରିବି ପାରିବି ମୁଁ ତୋର ଦେଖିଛି ମୁଁ ଜାଣିଛି।
ମୋର କେତେବେଳେ ଦେଖିଲ?
ମିଶ ଭାଇ।
ଓହୋ ତା ଓଠ ପଟେ ତୁ ଯାଇକି ଦେଖୁଥିଲୁ ତୁ ଥିଲୁ ସେତେବେଳେ ଥିଲୁ ରହ।
ମାନେ କଣ ସେତେବେଳେ ପା ତମେ ଟାଇମ ପାସ୍ କରୁଥିଲ ତମର ମନେ ପଡ଼ୁନି?
ଚା ହେ ତାର ଓଠ ଫ ଟିକି ରକ୍ତ ପୁରା ଧାର ଧାର ଧାର ଧାର ହେଇକି ବୋହୁଥିଲା ମୁଁ ଜାଣିିବି ପାରିଲିନି। ଏବେ ଦିନେ ମୋ ସହିତ ଘଟିଲା ସେ ଭାବିଲା ତା ପି ମନେ ଅଛି କହିଲା। କହିଲା ମୁଁ ଭାବୁଥିଲି ଏ ଶଳା ଟା ଓଲ୍ ଟିଆ ଟା ପଡ଼ିଲା ମୁଁ କହିଲି ବୋଧେ ଆର କଣ ହେଇଥିବ କି କଣ ମୁଣ୍ଡ ଫୁଣ୍ଡ ଫଟେଇ ଦେଇଥିବ। ଦେଖିଲା ବେଳକୁ ଆର ଶଳା କିଛି ହେଇନି ଇଏ କଣ ମାଇଲା କେତେବେଳେ ମୋର ଓଠ ଫାଟିକି ଆଉ ନାହିଁ ହୁଁ।
ତା ବୟଫ୍ରେକୁ ବି ମାନିବାକୁ ପଡିବ ସେ ଠିଆ ହେଇକି ସିନେମା ଦେଖୁଚି ହଉ ଚାଲୁ ପିକଚର ତମର ଚାଲୁ।
ଆଁ ସେ ଅନୁସାର ବାଡେ ପା ତମେ ଉଇସ କରିନ?
ଆରେ ନାଁ ସତରେ ପଟଲି ବି ଗୋଟେ ସେ ନାହିଁ ତାକୁ
ନାଁ ଧରିତ୍ରୀରେ କୁ ତ କାଟିଥିଲା ତମେ ତାକୁ କାହିଁକି ପୁଣି ଫଲ ମାରଥିଲା?
ଧରିତ୍ରୀକୁ କାଟିଥିଲ ବା ଅନ ଫଲ ମାରି ଥିଲ ମୁଁ ଦେଖିଥିଲି ଥରେ ହଁ ହଁ। ତମ ପାଇଁ ସେ ଭଲ ଛୁଆ ହବନି ଆଉ କଣ?
ଦେଖୁନ।
ତମେ ଠିକ ତମେ ତମେ ତମେ ସବୁ ସବୁ ସରଳିଆ ଛୁଆଙ୍କୁ ଦେଖିକି ଏମିତି ହିଁ କୁହ ହେଲା। ମୋତେ ବି କରହୁଥିଲ।
ସ ତାଶଥ ତ କଥା ହେନି ଏ
ହୁଁ ହଉ ମୁଁ ରଖୁଚି?
ହଁ।